ହାଲୋ। ହେଲୋ। ହାଲୋ ସାଙ୍ଗ କଣ କରୁଚୁ?
ହଁ ଏଇ ବସିଥିଲି ବାହାରେ ଆଉ।
ହେଲୋ।
ହଁ କହ?
ଆଉ କଣ ଖାଇଚୁ କଣ ଖାଇଚୁ?
ଏଇ ଉପମା ଖାଇଥିଲି।
ଆଉ ତୋ ଦେହ ପା ସବୁ ଭଲ ଅଛି ନା?
ଆଉ ତୁ?
ଆଉ ତୁ କଁ କରୁଚୁ?
ମୁଁ ଏଇ ଟିକେ ବୁଲୁଚି ଆଉ।
କଁ ଖାଇଛୁ?
ମୁଁ ଏଇନା ବରା ଆଉ ଆଳୁଚପ୍ ଖାଇଥିଲି।
ଆଚ୍ଛା ଯା ହଉ।
ତ ତୋ ଦେହ ପା ସବୁ ଭଲ ଅଛି ନା?
ହଁ ମୋ ଦେହ ପା ଭଲ ଅଛି।
ଓହୋ ଆରେ ମୁଁ ତତେ ଏଇଥିପାଇଁ ଟିକେ ଫୋନ୍ କରିଥିଲି ଯେ ତୋ ଦୈନନ୍ଦିନ ଜୀବନ ବିଷୟରେ କିଛି କହ ମୁଁ ଶୁଣିବା ପାଇଁ ଚାହୁଁଚି ତ ସେଥିପାଇଁ ତତେ ଟିକେ ଫୋନ୍ କରିଥିଲି।
ଆଛ୍ ଆଁ ଯା ହଉ ଭଲ କଲୁ ଫୋନ୍ କରିକି ମତେ ବି ବହୁତ୍ ଖୁସି ଲାଗିଲା। ଆଉ ଆଚ୍ଛା ସ ତାହେଲେ ଶୁଣ୍ ମୁଁ କହୁଚି ମୋ ଦୈନନ୍ଦିନ ଜୀବନ ବିଷୟରେ ଆଉ।
ପ୍ରଥମେ ତୁ କହ ତାପରେ ମୁଁ କହିବି ଆଉ।
ହଉ। ମୋ ଦୈନନ୍ଦିନ ଜୀବନ ତ ବହୁତ୍ ଭଲରେ କଟୁଚି। ଏମତି ପ୍ରଥମେ ସକାଳୁ ମୁଁ ଉଠି ପଡୁଚି। ସକାଳୁ ଉଠୁଚି। ଆଁ କେବେ କେବେ ଛଅଟାରେ। ଛଅଟା ରୁ ସାତଟା ଭିତରେ ମୁଁ ଉଠି ପଡୁଚି ଉଠିକି ପ୍ରଥମେ ମୁଁ ମୋ ନି ନିତ୍ୟ କର୍ମ କାମା ମାନେ ନିତ୍ୟ କ କର୍ମ ସାରି ଦଉଚି। ତାପରେ ଏ ମୁଁ ବ୍ରସ କରିକି କିଛି ଖାଇଦଉଛି। ଖାଇସାରିବା ପରେ ମୁଁ ବସିକି ପାଠ ପଢୁଛି। ଦି ଘଣ୍ଟା ପାଠ ପଢେ। ଦୁଇ ଘଣ୍ଟା ପରେ ପାଠ ପଢିବା ସରିବା ପରେ ଘରେ କିଛି କାମରେ ମାଁଙ୍କୁ ଟିକେ ସାହାଯ୍ୟ କରିଦିଏ। ମାଆଙ୍କୁ ସାହାଯ୍ୟ କରିଦିଏ ତାପରେ ଏମିତି ମାଆଙ୍କୁ ରୋଷେଇ ରୋଷେଇରେ ସାହାଯ୍ୟ କରେ ଘର କାମରେ ମଧ୍ୟ ସାହାଯ୍ୟ କରେ ଏ ଆଉ କଣ? ତାପରେ ତ ମୁଁ ଯାଏ ଗାଧେଇ ପଡେ ଗାଧେଇକି ପୁଣି କିଛି ଯଦି ରୋଷେଇ ହେଇଥିବ ଘରେ ଖାଏ। ସେମତି ଆଉ ଆଉ ତୁ କଣ ତୋ କଥା କିଛି କହ ତାପରେ ମୁଁ ଆଉ କିଛି କହିବି ଆଉ।
ମୋର ହଉଚି ସବୁଦିନ ଦୈନି ଜୀବନ ହଉଚି ମୋର ଏହା କି ସଖାଲୁ ମୁଁ ପ୍ରଥମେ ଉଠେ ମାନେ ମୋ ନିଜେ ବ୍ୟାମ ପ୍ରଥମେ ଉ ଠିକି ଠାକୁରଙ୍କୁୁ ଟିକିଏ ପ୍ରଣାମ କରେ। ତାପରେ ହଉଛି ମୋ ନିତ୍ୟକର୍ମ ଶାରୀ ତାପରେ ଯେହେତୁ ଘରେ ଆମେ ଝିଅତ ସେଥିପାଇଁ ଯାହାହେଲେବି ଘରେ କିଛି କାମ କରିବାକୁ ପଡିବ। ତ ମୁଁବି ସେମିତି କିଛି କାମ କରୁଚି। ତ କାମ କଣ ବୋଉ ଦେହବି ଖରାପ ଅଛିତ? ତଥାପି ମାନେ ମିଶି ମୁଶାକି ସବୁକାମ ମୁଁ ଟିକିଏ କରିଦଉଚି ମିଶି ମୁଶାକିନା ସାହାଯ୍ୟ। କରିଦୋଉଚିତ ନକଲେ ପୁଣି ଘରକାମବି ଆଉ କିଏ କରିବ? ତ ଏମିତି ମନେହେଉ ସଖାଳ ଟାଇମ ଦଶଟା ଭିତରେ ମୋର କିଛି କାମ କରିଦୋଉଚି ଘର କାମ ତାପରେ ଘଣ୍ଟେକି ଦିଘଣ୍ଟା ପାଖାପାଖି କି ମୁଁ ଟିକିଏ ବସିକି ପାଠପଢ଼େ। ତାପରେ ଯାଇକି ଗାଧେଇକି ଆସିକି ମୁଁ ମାନେ କଣ କିଛି ଖାଇଦିଏ। ଖାଇକି ଟିକିଏ ଶୋଇପଡେ ଶୋଇପଡିକି ତ ମୁଁ ଏମିତିଉଠେ ଦିଟା ତିନିଟାରେ। ଏମତି ଉଠିକି ଆଉ ଯଦି କିଛି କଣ କାମଥାଏ କରିଦିଏ ତ ତାପରେ ଟିକିଏ ମାନେ ଅ ଅପରାହ୍ନ ହେଇଯାଏ ଚାରିଟା ସମୟ ହେଇଯାଏ। ତ ସେଇ ସମୟରେ ମୁଁ ଟିକିଏ ଆମ ଘରପାଖରେ ବୋହୁତ ସୁନ୍ଦର ପୋଖରୀଟେ ଅଛି। ତ ସେ ପୋଖରୀ ପାଖିକୁ ମୁଁ ଯାଏ ବହୁତ ମାନେ ଭଲ ପବନ ଦିଏ ତ ହେଠି ବହୁତ ପକ୍ଷୀବି ଉଡନ୍ତି। ତ ସେପୋଖରୀ ଆମେ ବହୁତ ସୁନ୍ଦର କଇଁଫୁଲ ଫୁଟେ ତ ମୁଁ ସେଇ ଟିକି ଯାଇକି ବହୁତ ଅଧଘଣ୍ଟେ ଘଣ୍ଟେ ବହୁତ ବସିକି ମାନେ ବହୁତ ଟିକିଏ ବସିକି ମନଖୁସି କରିକି ଆସେ। ତ ଆସିକି ଆସ ସିଲା ଟାଇମରେ ସନ୍ଧ୍ୟା ହେଇଯାଏ ତ ସନ୍ଧ୍ୟା ହେଲାପରେ ଆସିକି ମୁଁ ଠାକୁରଙ୍କ ପାଖେ ଟିକିଏ ସନ୍ଧ୍ୟା ଦେଇକି ପ୍ରା ଥା ଠାକୁରଙ୍କୁ ଅଧଘଣ୍ଟେ ଅଁ ମାନେ ସେ ଅଧଘଣ୍ଟେ ପାଖାପାଖି। କି ମୁଁ ଟିକିଏ ଠାକୁରଙ୍କୁ ପ୍ରାର୍ଥନା କରିଦିଏ। ତ ଏମିତି କରିକି ତ ସନ୍ଧ୍ୟା ଟାଇମରେ ସେମିତି ମୁଁ ପାଠ ପଢେ। ପାଠ ପଢିକି କିଛି କାମ ଯଦି କିଛି କାମ ଯଦି ରାତିରେ ଥିବ ତ କୁ କୁ କରିକି ଖାଇ ପିଇକି ମୁଁ ଶୁଏ ମୋ ଦୈନନ୍ଦିନ ଜୀବନ ହଉଛି ଏମିତି।
ଆଚ୍ଛା ମୁଁ ସେମିତି ଏଁ ଯୋଉ କହିଥିଲିନା ଏବେ ମୁଁ ସେମିତି ସବୁ। କଳେ ମୁଁ ନିତ୍ୟକର୍ମ ସାରି ଦେଇେଇକି ସାରି ସାରିବା ପରେ ଏ ମୁଁ ସେମିତି ଖାଇଦିଏ କିଛି କିଛି ଖାଇକି ପାଠ ପଢିବା ଆରମ୍ଭ କରିଦିଏ। ପାଠ ପଢିବା ମୋର ସମାପ୍ତ ହେଲାପରେ ମୋ ମାଆଙ୍କୁ ଟିକିଏ ଘରେ ସେ କାମରେ ସାହାଯ୍ୟ କରେଇଦିଏ। ମାଆଙ୍କୁ କାମରେ ସାହାଯ୍ୟ କରିସାରିବା ପରେ ମୁଁ ଗାଧେଇ ପଡେ। ମୁଁ ଗାଧୋଇକି ପଡିକି ପୁଣି କିଛି ଯଦି ଭାତ ତରକାରୀ ରନ୍ଧା ସରିଥିବ। ମୁଁ ଖାଇଦିଏ। ଏଁ ଖାଇସାରିବା ପରେ ଆଉ ପୁଣି କଣ କରେନା ଖରାବେଳ ପାଇଁ ପୁଣି କିଛି ରୋଷେଇ ହବନା ଆମଘରେ ମୁଁବି ଟିକେ ମାଙ୍କୁ ସାହାଯ୍ୟ କରିଦିଏ ମତେ ବି ବହୁତ ଭଲ ଲାଗେ ତାଙ୍କୁ ସାହାଯ୍ୟ କଲେ। ତାପରେ ବି ମାଙ୍କ ଦେହ ଟିକେ ଏବେ ଭଲ ରହୁନି ମତେ ଟିକେ ସାହାଯ୍ୟ ସେଥପାଇଁ ପଢୁଛି ଆଉ କଣ କରିବି ଯେହେତୁ ଆଉ କେହି ଘରେବି ନାହାନ୍ତି ମା ଏକୁଟିଆ। ମତେ ଟିକିଏ ସାହାଯ୍ୟ କରିବା ପାଇଁ ପଡୁଛି। ଆଉ ତାପରେବି ଆଉ କଣ କହିଲୁ? ମାଙ୍କୁ ସାହାଯ୍ୟ କରିିସାରିଲା ପରେ ରୋଷେଇ କାମ ଆମର ଜଲଦି ଟିକିଏ ସରିଯାଏ। ସମସ୍ତେ ଖାଇଦଉ ଖାଇ ପିଇ ସାଇଲା ପରେ ଖରାବେେଳେ ଟିକିଏ ଆମେ ଶୋଉ। ସେମିତି ତ ଶୋଇ ହୁଏନି ଗରମ୍ ତ ବହୁତ୍ ହଉଛି ଶୋଇ ହୋଉନି। କେବେ କେବେ ଆମେ ଶୋଉ ନହେଲେ କେବେ କେବେ ଆମେ ଯାଇକି ଖାଇବା ସଇଲେ ଖରା ବେଳେ ଖାଇବା ସରିବା ପରେ ଆମେ ଗଛ ପ ପାଖରେ ବସିକି ପବନ ଖାଉ ବୋହୁତ୍ ଭଲ ବି ଆମକୁ ଲାଗେ। ତାପରେ ପୁଣି ଉପର ଓଳିକି ଯେମିତି କିି ଚାରିଟା ପାଞ୍ଚଟା ବେଳକୁ ପୁଣି ଘରକୁ ପାଣି ଆଣେ। ଆଉ ଘର ଝାଡୁ କରେ, ଆଉ ଲୁଗାପଟା ଶୁଖା ହେଇ ଥିବ ତାକୁ ତୋଳିକି ଆଣିକି ଭାଙ୍ଗିକି ରଖିଦିଏ ଘରେ। ତାପରେ ପୁଣି ସନ୍ଧ୍ୟା ହେଲେ ଗୋଡ ହାତ ଧୋଇ ଧୁଆ ହେଇକି ଠାକୁରଙ୍କୁ ସନ୍ଧ୍ୟା ଦିଏ ଟିକେ ପ୍ରାର୍ଥନା କଲେ ଠାକୁରଙ୍କୁ ବସିକି। ଠାକୁରଙ୍କୁ ପ୍ରାର୍ଥନା କରିସାରିଲା ପରେ ମୁଁ ମୋର ବସିକି ମୋର ପଢେ ଯଦି କେବେ କେ ବେ ମାଙ୍କ ଦେହ ଟିକେ ଭଲ୍ ଲାଗୁନଥିବ। ମୁଁ ରାତି ମଧ୍ୟରେ ବି ମାଙ୍କୁ ଟିକେ ସାହାଯ୍ୟ କରିଦିଏ କାମରେ। ଆଉ ସାହାଯ୍ୟ କରିସାରିଲା ପରେ ଆମ ରୋଷେଇ ବି ସରିଯାଏ। ରୋଷେଇ ସରି ସରିବା ପରେ ଆମ ଘରେ ସମସ୍ତେ ମିଶିକି ଆମେ ସବୁବେଳେ ଘରେ ଆମେ ମିଶିକି ଖାଉ ଆମେ କେହି ଅଲଗା ଅଲଗା ଖାଇବୁନି ଆମେ ସବୁବେଳେ ମିଶିକି ଆମେ ଘରେ ଖାଉ। ଖାଇବା ସରି ସାରିବା ପରେ ଏମିତି କିଛି ସମୟ ମୁଁ ଅଧଘଣ୍ଟା ଘଣ୍ଟେ ମୋବାଇଲ ଦେଖେ। ତାପରେ ପୁଣି ଶୋଇପଡେ ଆଉ, ଏମିତି ମୋ ଦୈନନ୍ଦିନ ଜୀବନ ଏମିତି ଘଟୁଛି ଆଉ।
ବୋହୁତ୍ ଖୁସି ଲାଗିଲା ଯାହା ହଉ ତୁ ମାନେ ତ ଘ ମାନେ ବହୁତ୍ ଏଇଟା ବୋହୁତ୍ ଖୁସି ଲାଗିଲା ଯାହା ହଉ ଘରେ ତୁ ସାହାଯ୍ୟ କରୁଚୁ ତ କିଛି କାମରେ। ତ ସେ ବହୁତ୍ ଯାଉ ତ ଦୈନନ୍ଦିନ ଜୀବନ କହିଲି ବୋହୁତ୍ ଭଲ ଲାଗିଲା ତ ମୋ ମୁଁ ବି ସେମିତି କାଇଁ କାହିଁକି ନା ମାନେ ମୋର ଆଉ ଗୋଟେ କଥା କି ମୁଁ ସବୁବେଳେ ଭଗ୍ ମାନେ ଭଗବାନଙ୍କୁ ପ୍ରାର୍ଥନା କରିକି ସକାଳେ ସନ୍ଧ୍ୟାରେ ପ୍ରାର୍ଥନା କରେ ମୁଁ କେବେ ମୋ ନିଜ ପାଇଁ ବି କିଛି ବି ଠାକୁରଙ୍କୁ କେବେ କିଛି ମାଗିନି କି ପ୍ରଭୁ ମତେ ଏଇଟା ଦିଅ ସେଟା ଦିଅ, ଭଗ୍ ଭଗବାନ ତ ଆମକୁ ଯୋଉ ମଣିଷ ଜନ୍ମ ଦେଲେ ନା। ତ ଆଉ ଆଉ ତାଙ୍କୁ କଣ ମାଗେ ମୁଁ କେବଳ ଏତିକି ସବୁବେଳେ ତାଙ୍କୁ ଡାକେ କି ସବୁବେଳେ ସମସ୍ତଙ୍କୁ ଭଲରେ ରଖ। କାହା ମନ୍ କେବେ ବିି କାହାକୁ କଷ୍ଟ ଦିଅ ନା କି କେବେ ବି କାକୁ କିଛି ନା ବହୁତ୍ ସମସ୍ତଙ୍କୁ ଦୁନିଆରେ ଯେତ ଏତେ ଲୋକଛନ୍ତି ସମସ୍ତଙ୍କୁ ଭଲରେ ରଖ କାହିଁକି ନା ନିଜ ପାଇଁ କେବେବି କେବେ କେବେ ବି କେବେ କିଛି ଜିନିଷ ମାଗିବନି। ତ ସବୁବେଳେ ଯେମିତି ଚାହିଁବ କି ସମସ୍ତେ ମାନେ ଭଲରେ ରହି ରହିବା ପାଇଁ। ତ ଏମିତି, ତ ପୁଣି ବି ଆମେ କହିବାକୁ ଗଲେ ଖାଲି ଆମେ କହିବାନି କି ଖାଲି ଘର ଘର କାମ କରିବାକୁ ପଡିବ ତ ସବୁ କାମକୁ କରିବାକୁ ପଡିବ ଘରର କାମକୁ ଘରର କାମ କରିବା। ତ ପାଠ ପଢା ସମୟକୁ ପାଠ ପଢା ବି କରିବା। ତ ସବୁଆଡୁ ଆମେ ଦେଖିକି ସବୁ କାମ କରିବାକୁ ପଡିବ ଆମେ ଖାଲି କହିବା କି ନାଇଁ ଖାଲି ପାଠ ପଢିବା ଘର କାମ ବି କିଛ୍ କିଛି କରିବାନି ତ ଆମେ ଯଦି ଆଜି କିଛି ପାଠ ପଢିଥିବା ଯଦି ବି ଆମେ ଆଗକୁ କିଛି ପାଠ ପଢିଚ ମାନେ ତ ଭବିଷ୍ୟତରେ କିଛି ନା କିଛି ନା କରିବା ନା, ତ ପାଠ ପଢିଲେ ଲାଭ କଣ ତ ଆମେ ଯାହା ହଉ ବାହାରେ ଯାଇକି ବି କେବେ ଆମେ କେବେ ରହିବା ନା ତ ସେଠି ଆମେ ଯଦି କିଛି କାମ ଶିଖି ଶିଖିନଥିବା ଆମେ ନିଜେ କେମତି କରିକି ଖାଇବା।
ସେଟା ବି ସତ କଥା ତୁ କହୁଛୁ ତା ତାପରେ ଆଉ ଗୋଟେ କଥା ଯାହା ହଉ ମତେ ବହୁତ୍ ଖୁସି ଲାଗିଲା ତୋଠୁ ଏଇ ସବୁ କଥା ଶୁଣିକି। ଯାହା ହଉ ତୁ ଅନ୍ୟ ମାନଙ୍କ ପାଇଁ ଚିନ୍ତା କରୁଛୁ। କେବେ ନିଜ ମାନେ ନିଜ କଥା କେବେ ଚିନ୍ତା କରିନୁ ନିଜ ପାଇଁ କେବେ ଭଗବାନ୍ ଙ୍କୁ ଡାକିନୁ। ଯା ହଉ ତୁ ସିନା ସମସ୍ତଙ୍କ ପାଇଁ ଚିନ୍ତା କରୁଛୁ କିନ୍ତୁ ଭଗବାନ ତତେ ନିଶ୍ଚିନ୍ତ ମୁଁ ଆଶା କରୁଛି। ଭଗବାନଙ୍କୁ ବି ମୁଁ ବି ମଧ୍ୟ ପ୍ରାର୍ଥନା କରୁଛି। ଯେ ମୋ ସାଙ୍ଗକୁ ଭଗ ଭଗବାନ ବହୁତ ଖୁସିରେ ରଖୁ। ରଖନ୍ତୁ ଭଲରେ ରଖନ୍ତୁ ତାର ସବୁ ମନସ୍କାମନା ପୂର୍ଣ୍ଣ ହଉ। ଯେହେତୁ ଦେଖେ ତୁ ସମସ୍ତଙ୍କ ପାଇଁ ଠାକୁ ମାନେ ଠାକୁରଙ୍କୁ ଡାକୁଛୁ। ତୋ ପାଇଁ ବି କେହି ନା କେହି ନିହାତି ଭଗବାନଙ୍କୁ ଡାକିବା କଥା ନା। ତ ମୁଁ ତୋ ସାଙ୍ଗ ହିସାବରେ ମୁଁ ଏତିକି ଭଗବାନଙ୍କୁ ଡାକୁଉଛି ଭଗବାନ ମୋ ସାଙ୍ଗକୁ ସବୁବେଳେ ଖୁସିରେ ରଖନ୍ତୁ ଆଉ ଭଗବାନ ମୋ ସାଙ୍ଗକୁ ଖୁସିରେ ର ଖିଲେ ମୋ ସାଙ୍ଗ ଯଦି ଖୁସିରେ ରହିବ ମତେ ମଧ୍ୟ ବହୁତ ଭଲ ଲାଗିବ। ମୁଁ ମଧ୍ୟ ବହୁତ ଖୁସି ହେବି ଆଉ।
ହଁ ମୁଁ ବି। ଘରେ ସମସ୍ତେ ବହୁତ ଭଲ ଅଛନ୍ତି। ତ ମୁଁ ବି ସେମିତି ପ୍ରାର୍ଥନା କରୁଛି ତୁ ବି ସେମତି ବହୁତ ଭଲରେ ରହ। ତୁ ସେମିତି ପାଠ ସାଠ ମାନେ ପଢ ତୁ ଆଇ ମାନେ ଆଗକୁ ମାନେ ଭବିଷ୍ୟତରେ କିଛି ଆଗକୁ କରିବା ପାଇଁ ଚେଷ୍ଟା ଷ୍ଟା କର ତ ମୁଁ ଚାହେଁକି ସବୁବେଳେ ସମସ୍ତେ ଭଲରେ ରୁହନ୍ତୁ। ତ ମୁଁ ବି ଚାହୁଁଚି ତୁ ବି ବହୁତ ଭଲରେ ରହ ବହୁତ ଖୁସିରେ ବି ରହ।
ହଁ ଯାହା ହଉ ମତେ ଖୁସି ଲାଗିଲା ତୋ କଥା ଶୁଣିକି।
ଆଉ ଆଜି ରାତିରେ କଣ ଖାଇବା ତମର ହଉଚି ଘରେ?
ଏଇ ରାତିରେ ତ ଏବେ ଆମେ ଅଟା ଦଳିକି ରଖି ଦେଇେଚୁ ଅଉ ଟିକେ କିଛି ସମୟ ରହିବା ପରେ ଆମେ ଅ ଅଟା ଯୋଉ ବେଲିକି ରୁ ଟି କରିବୁ। ରୁଟି ସହିତ ଆଜି ଆମର ଡାଲମା ହବ ଅ ଡାଲ ନା ମ କ୍ଷୀର ବି ମଧ୍ୟ ଅଛି ଏଁ ଘରେ ବୋଉଙ୍କ ଦେହ ଭଲ ନାଇଁ ସିଏ ଟିକେ ସିଏ ଟିକେ ରୁଟି ସହିତ ଡାଲମା ତ ଖାଇଦେବେ ଡାଲମା ଖାଇସାରିବା ପରେ ହୁଁ ସେ ଶୋଇବା ସମୟରେ ଟିକେ କ୍ଷୀର ପିିକି ଶୁଅନ୍ତି। ଆଉ ମାନେ ଦେହକୁ ଟିକେ ଶକ୍ତି ମିଳିବ। ଆଉ ତାଙ୍କ ଦେହ ଭଲ ରହୁନି ନା ତ ଡକ୍ଟର କହିଛନ୍ତି ଆଉ କ୍ଷୀର ହର୍ଲିକ୍ସ ଫଳ ମୂଳ ଏଇ ସବୁ ଜିନିଷ ଟିକେ ଖାଇବା ପାଇଁ ଖାଇଲେ ଦେହରେ ଟିକେ ଜ କ୍ତି ହବ ଆଉ ରକ୍ତହୀନତା ଆଉ ଦେଖାଯିବନି। ଏ ସବୁ ଜିନିଷ
ହଁ ହଁ ସତ କଥା ବି। ଯାହାହେଲେ ତୁ ବି ଧ୍ୟାନ ରଖ ମାଉସୀଙ୍କର ଦେହ ପା ଖରାପ ଅଛି ତୁ ବି ତାଙ୍କର ତାଙ୍କ କିଛି ସାହାଯ୍ୟ କର ତାଙ୍କ ଦେହ ପାହାକୁ ବି ଦେଖେ। ତ ଯା ହଉ ମତେ ବହୁତ ଖୁସି ଲାଗିଲା ଆଜି ତୋ ସହିତ କଥା ହେଇକି ତୁ ମାନେ ତମ ଘର କଥା କଥା କହିଲୁ ତୁ ଦୈନିକ ଜୀବନ କହିଲୁ ବି ତୁ ଦିନରେ କଣ କରୁଚୁ କଣ ନାହିଁ। ତ ବହୁତ ଖୁସି ଲାଗିଲା ମତେ। ତ ଆଉ କଣ କହିବି ମୁଁ ଏବେ ରଖୁଚି ତ ପରେ କେବେ ଫୋନ କରିବି।
ଆଛା ହଉ ଏବେ ତୁ ରଖ।
ହଉ।
ହଉ।